ହାଲୋ।
ହାଲୋ।
ହଁ, ମ୍ୟାଡ଼ାମ ନମସ୍କାର।
ନମସ୍କାର।
କଣ କରୁଛନ୍ତି?
ଏ ବସିଛି। ଆରେ ତମୁକୁ ବୋଉଙ୍କ ନମ୍ବରରୁୁ କଲ କରୁଥିଲି ତମେ
ଆଚ୍ଛା। କଣ କହିଲେ?
ଆରେ ବୋଉଙ୍କ ଫୋନରୁ ଫୋନ କରୁଥିଲି ତ ତମେ ଏଟାକୁ କଲ କରିଦେଲ।
କଲ କରିଦେଲି ଆଉ। ଆଉ କଣ କରୁଚନ୍ତି କଣ?
ଏବେ ଏବେ ବାହାଘର ହେଇଛି ଶାଶୁ ଘରେ ଅଛି।
ଆଚ୍ଛା ଶାଶୁଘରୁ ସଖାଳୁ ଉଠି କଣ କରୁଛନ୍ତି?
ଶାଶୁ ଘରୁ ସଖାଳୁ ଉଠିକି ଆ ଗାଧୁଆ ପାଧୁ ବ୍ରଶ କରି ଗାଧୁଆ ପାଧୁଆ ସାରି କି ଆଉ ବୋଉ ତ ତାଙ୍କର ଘରଫର ସବୁ ଖରିକି ଦେଲେ
ଆଚ୍ଛା ଭଲ ଆଉ ଆପଣଙ୍କ ଶାଶୁ ବହୁତ ଭଲ ଆଉ।
ଠାକୁର ପୂଜା କରିଦେଲି ଆଉ।
ଏମିତି ଶାଶୁ ସବୁ ଭାଗ୍ୟରେ ଥିଲେ ମିଳନ୍ତି।
ଆଉ ଆଜି କଣ ବ୍ରେକଫାଷ୍ଟ କରୁଚନ୍ତି?
ଆଜି କରିସାରିଲିଣି ଚପ, ବରା, ଗୁଗୁନି, ବ୍ରେଡଚପ ଆଣିଥିଲେ ତ ଇଏ ଡି ଡିଉଟି ରୁ ଆସିଲେ ସଖାଳୁ?
ଆଚ୍ଛା ସଖାଳୁ ଏତେ ଜିନିଷ ସବୁ କରି ସାରିଲେଣି। ଆଉ ବ୍ରେ ବ୍ରେଡଚପ କେମିତି କଲେ?
ସେ ବ୍ରେଡଚପ ସେ ଆଣିଥିଲେ କିଣିକି।
ଆଉ ଚପ, ବରା କଣ ଆଣିଥିଲେ ନା ଘରେ କରିଥିଲେ ଆପଣ? ଆଚ୍ଛା ଆପଣଙ୍କୁ ଆଉ କିଛି କରିବାକୁ ପଡିନି ଆଜି।
ହ
ଟିକେ ଖାଇଦେବେ ଆଉ।
ହଁ ଆଉ ତମେ କଣ କରୁଚ?
ମୁଁ ଶୋଇଚି ମ୍ୟାଡାମ ମୁଁ ସୋ ଉ ଉଠିନି ବି ଏଯାଏଁ।
ଓହୋ ମାନେ ପଢାପଢି କରୁଛ ନା କଣ କରୁଚ?
ପଢାପଢି ସଇଲାଣି ମୁଁ ଘରେ ଅଛି। ଘରେ ଏବେ ରହୁଛି ଆଉ ଆଉ ଆପଣଙ୍କୁ କଣ ଭଲ ଲାଗେ ସବୁ କୁ କୁକିଂ କରିବା ପାଇଁ? ହ୍ୟାଲୋ ହଁ ମାନେ ଆପଣଙ୍କୁ କଣ ସବୁ ଭଲ ଲାଗେ କୁକିଂ କରିବା ପାଇଁ?
ମୋତେ ସେମିତି ସବୁ ଭଲ ଲାଗେ।
ଏ ବେଶୀ କୋଉଟା ଭଲ କରନ୍ତି?
ବେଶୀ ଚିକେନ ମଟନ୍ ଆଇଁଶ
ଆଛା ଚିକେନ କରି ଶିଖିଛନ୍ତି ତାହେଲେ?
ହଁ।
କେନ କଣ ବେଶୀ ଭଲ କରନ୍ତି ଚିକେନ ନା ବି ମାନେ ତରକାରୀ ନା ବିରିୟାନୀ?
ସେମିତି ଚିକେନ ବିରିୟାନୀ ସେମ୍ ଯାହା କହିଲେ ସେମତି ସବୁ କରିଦେବି।
ଆଚ୍ଛା ବିରିୟାନୀ କେମିତି କରନ୍ତି? ହଁ ହଁ ରେସିପି କୁହନ୍ତୁ କେମିତି କରନ୍ତି?
ମସ୍ତ
ମୁଁ ବି ଶିଖିନି ଟିକେ ଶିଖି ଯିବି ନା ଆପଣଙ୍କଠୁ।
ଓହୋ ଓହୋ ଫାଷ୍ଟ ଫଲ ଚିକେନ ଆଣିବ ଧୋଇକି ପୁରା ଭଲସେ କ୍ଲିନ କରିବ
ହଁ।
ସେଥିରେ ଦହି ଅଦା ରସୁଣ ପେଷ୍ଟ
ହଁ।
ଛଣା ହେଇଥିବ ପିଆଜ କୁ ପକେଇବ
ହଁ ହଁ।
ପକେଇକି ତାକୁ ଗୋଳେଇକି ଗୋଟେ ସାଇଡ ରେ ରଖିଦବ କିଛି ସମୟ ପାଇଁ ଆଉ ଗୋଟେ ପ୍ୟାନରେ ତେଲ
ହଁ।
ଗ୍ୟାସ ରେ ବସେଇକି ତେଲ ନବ ଆଉ ପିଆଜ ପକେଇବ ଆଉ ଅ ଏ ଏଥିରେ ତ ଅଦା ରସୁଣ ପେଷ୍ଟ ପକେଇଥିଲେ ଏଥିରେ ଅଳ୍ପ ଅଳ୍ପ ପକେଇବ
ହଁ।
ଆଉ ଗୋଟା ମସଲା
ହଁ।
ତେଜପତ୍ର
ହଁ।
ଓଲଟା ପୋଲଟା ହେଇଗଲା ଆଉ ଛାଡ଼ ଓ ପ ପକେଇକି କଷିବ ଆ କଷିଲା ପରେ ଟମାଟୋ ପକେଇବ।
ଉଁ।
ଆ ତାପରେ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ। ଚିକେନ ମସଲା ବିରିୟାନୀ ମସଲା। ଆଉ ଲୁଣ ପକେଇ ଭଲସେ କ ଚିବ ଯେମିତି ମସଲା ରୁ ତେଲ ଛାଡିବ।
ଆଚ୍ଛା।
ଛାଡିଗଲେ ତାପରେ ଯୋଉ ଚିକେନ ଟା ଆମେ ରଖିଥିବ ସେଟାକୁ ପକେଇଦବା।
ଆଚ୍ଛା।
ପକେଇକି ତାକୁ କଷିବା ଆଉ ଟିକେ ସ୍ଵାଦ ଅନୁସାରେ ଲୁଣ ଆଉ ଟିକେ ପକେଇବା। ଆଳୁ ପକେଇବା।
ଆଚ୍ଛା।
ଭଲସେ କଷିଆ।
ଆଚ୍ଛା।
ଚିକେନ ହେଇଗଲେ।
ଆଚ୍ଛା।
ଆ ତମେ ଚାହିଁଲେ ସେଥିରେ ଭାତ ଟା ପ ଚାଉଳ ଟା ପକେଇକି କରିପାରିବ ମାନେ ବେ ଶି ସିଝି ନଥିବ ଚିକେନ ଟା ନହେଲେ ଅଲଗା ବି ଉଁ ଭାତ କରିବ
ହଁ।
ଅଲଗା ଭାତ କଲେ ସେଥିରେ ପାଣି ଦବ ଗୋଟା ମସଲା ପକେଇବ। ଆଉ କିଛି କଣ ସେଟା ପୋଦିନା ପତ୍ର ପକେଇବ ହଁ। ସେଟା ପ ତମେ ଶିଖିଚ।
ନାଇଁ ଶିଖିନି ଦେଖିଛି କୁହ।
ଚାଉଳ ପକେଇବ ଚାଉଳ ଟା ହେଇଗଲେ ଆ ଛାଣି ଦେଇକି ଚିକେନ ଲେ ପକେଇଦବ। ଲେୟାର ବାଇ ଲେୟାର ଦବ ଲେୟାର ବାଇ ଲେୟାର ଦବ। ପୁଦିନା ପତ୍ର ସେଇ ଛଙ୍କା ପିଆଜ କିଛି ଦବ ରଖିଥିବ ଆଉ ଫ୍ରୁ ଫୁଡ କଲର ତ ଫୁଡ କଲର ଟା ଦେଲେ ଦବ ନହେଲେ ନାଇ।
ସେଟା ଗୋଟେ ଅପସନାଲ।
ଆଉ ଘିଅ ପକେଇବ।
ହୁଁ ଘିଅ ମୁଁ ଖାଏନି ମ୍ୟାଡାମ।
ଆରେ ବିରିୟାନି ରେ ଟିକେ ପଡେ। ହଁ ଆଉ ବିରିୟାନୀ ମସଲା ଲେୟାର ବାଇ ଲେୟାର ସବୁ ପକେଇବ।
ହଁ ହେଇଗଲା ଆଉ।
ଲାଷ୍ଟ କୁ ଖାଲି ଦମ ଟା ଦିଆହେବ ଆଉ।
ହଁ ଦମ ଟା ହଁ ରେଡି ହେଇଗଲା ଖୋଲିଦେଲେ ପୁରା ବାସ୍ନା ବାସ ସିବ ଆଉ। ଆଉ ଆପଣଙ୍କ ଘରେ କିଏ ସବୁ ଅଛନ୍ତି?
କୋଉଠି ବାପଘରେ ନା ଶାଶୁଘରେ।
ଶାଶୁ ଘରେ ବାପ ଘରେ।
ଶାଶ ବାପ ଘରେ ବାବା ମମି। ଆମେ ତିନି ଭଉଣୀ।
ହୁଁ।
ଯିଏ ଆଉ ଠାକୁପା ଠାକୁପା ମାନେ ମୋ ଜେଜେମାର ମା।
ହଁ ହଁ।
ଏତିକି ଆଉ କୁନିଆପା।
ଆଚ୍ଛା ଆଉ ଶାଶୁ ଘରେ।
ଶାଶୁ ଘରେ ଶାଶୁ ଦିଅର। ମୁଁ ମୋ ସ୍ୱାମୀ ଏତିକି।
ଆଚ୍ଛା। ଆପଣଙ୍କ ଉଁ ହଜବେଣ୍ଡ କୁ କରିକି ଦେଲେଣି ନା କେବେ ବିରିୟାନୀ।
ହଁ ହଁ ଦେଲିଣି ଆରେ ମୋର ଜମା ଏ ମାସେ ହବ ବାହାଘର ହେଇଚି।
ମାସ ହେଲା ହେଇଛି ବାହାଘର। ଆଚ୍ଛା ମୋର ଶାଶୁଘର କୋଉଠି?
ମୋ ଶାଶୁଘର ଟଙ୍କା।
ଟଙ୍କା।
ଟମକା ଟମ
ଟମକା।
ଶୁଣିଛ ନାଁ ଶୁଣିନ ରଗଡି ରଗଡି ରଗ
ନାଇଁ ଏସବୁ ନାଁ ଟୋଟାଲି ବି ମୁଁ ଶୁଣିନି।
ତମ ଘରଟା କୋଉଠି?
ଆମ ଘର ଟା ସିଟି ସି କଟକ।
ଓ ହଁ
ହେଲା ନାଟା ଆଉ ସେଇ ଯୋଉ ନାଁ ସବୁ କହିଲେ ମୁଁ ଫାଷ୍ଟ ଟାଇମ୍ ବି ଶୁଣୁଛି ଆଗରୁ ବି ଶୁଣି ନଥିଲି କେବେ ଆଉ ବର୍ଷା ହଉଛି।
ବର୍ଷା କାଲି ହେଇଥିଲା ଜୋରସେ ଆଜି ହେଇନି।
ଆଛା ନାଇଁ ଆମ ଏପଟକୁ ଦି ତିନି ଦିନ ହେଲାଣି ବର୍ଷା ତ ନାହିଁ କିନ୍ତୁ ଗରମ ବହୁତ। ଆଉ ଏଇନା ଏମିତି ବି ବର୍ଷା ହଉନି ଚାଷୀ ମାନେ ବହୁତ ହଇରାଣ ହଉଛନ୍ତି କିନ୍ତୁ
ହଁ ହଁ କାଲିବି ହେଇଛି ଯୋରସେ ବର୍ଷା
ନାଇଁ ଆମର ଏପଟେ ବର୍ଷା ହିଁ ନାହିଁ ଏବେ ଚାଷ ବାସରେ ଚାଷୀ ମାନେ ବହୁତ ମାନେ ଅସୁବିଧା ସମ୍ମୁଖୀନ କରୁଛନ୍ତି।
ହୁଁ। ତମର ଏବେ କଣ ବାହାଘର ହବ?
ହଁ ହଁ ନାଇଁ ସେଇ ବାହାଘର ହେଇ ମୋର ଏବେ ସେଇ ଆପଣଙ୍କ ପାଳି ଅଛି ଆଉ ମୋର ଏବେ ଆଉ
ତମର କଣ ଦେଖା ଦେଖି ଚାଲିଛି
ହଁ ମୋର ଏବେ ଦେଖା ଦେଖି ହିଁ ଚାଲିଛି ମ୍ୟାରେଜ ଟା ହବ।
ଆଉ ଭାଇ ଭଉଣୀ କେତେ ତମର?
ତିନି ଭାଇ ମୁଁ ଗୋଟେ ଭଉଣୀ।
ଓହୋ ଭାଇମାନଙ୍କର ତାହେଲେ ବାହାଘର ହେଇନି?
ନାଇଁ ମୋର ଗୋଟେ ଭାଇଙ୍କର ମ୍ୟାରେଜ ସରିଛି ତାଙ୍କର ଦିଟା ଝିଅ।
ଓ ହୋ।
ଆଉ ଦି ଭାଇଙ୍କର ମ୍ୟାରେଜ ହେଇନି। ମୋ ପରେ ବି ପଡିଛି ତାଙ୍କ ଦି ଜଣଙ୍କ ପାଳି ବି ପଡିଛି ଯାହାର ଆଗ ହେଇପାରିବ ତାର ହବ ଆଉ
ତାଙ୍କର ଦି ଜଣଙ୍କର ଏକା ସାଙ୍ଗରେ ପାଳି ପଡିଛି ଆଉ ମୋର ପାଳି ପଡିଛି ଦି ଜଣଙ୍କର ହେଇଗଲେ ହବ ନହେଲେ ମୋର ହବ ଆଉ ହଁ ଯାହାର ହବାର ଥିବ ଆଗ ତାର ହେଇଯିବ ଆଉ।
ଓ ହୁଁ।
ଯାହାର ହବାର ଥିବ ଆଗ ଫାଷ୍ଟ ତାର ହିଁ ହେଇଯିବ। ଆଉ ମାଛ ଭଲ ପାଆନ୍ତି ଖାଇବାକୁ?
ନାଁ ନାଁ ମାଛ ନୁହେଁ ମୁଁ ଚିକେନେ। ହଁ ହୁଅନ୍ତୁ ଆଜି ହବ ବା
ଆଚ୍ଛା ନାଇଁ କାଇଁ ଗୋଟେ ଗୋଟେ ଘରେ ଅଛନ୍ତି ନା ଶାଶୁ ଘରେ ଦିଅନ୍ତିନି
ଆଉ ଗୋଟେ ଗୋଟେ ଶାଶୁୁଘରଥାନ୍ତି ପୁରା ସ୍ତିଟି।
ହଁ ବହୁତ ଷ୍ଟିଟ ବି ଥାନ୍ତି ଗୋଟେ ଗୋଟ ଗୋଟେ ଘରେ ପୁରା ଚିକେନ ଅଣ୍ଡା ପୁରେଇ ଦେବେନି ଘର ବୋହୂ ଲକ୍ଷ୍ମୀ ବ୍ରତ ପିନ୍ଧୁଛ ତମେ ଚିକେନ ଅଣ୍ଡା ଖାଇବ ଜାଣିପାରନ୍ତିନି ଆମ ଝିଅ ମାନେ କଣ ସବୁଠୁ ବଡ ସ୍ୱପ୍ନ କୋଉଟା ଯଦି କହିବେ ଟୋଟାଲ ନନଭେଜ ଛାଡି ଦିଅ ଆମେ ଛାଡିଦମୁ କିଛି ନାହିଁ ଯାହାଦେବେ ଆମକୁ ଜୀବନରେ ସବୁ କିଛି ସାକ୍ରିଫାଇଜ୍ କରିଦେବି ମୁଁ କିଛି ନାହିଁ ଏଇ ଗୋଟେ ଦିଟା ଜିନିଷକୁ ଛାଡିକି ୟାରି ପ୍ରତି ଆମର ଦୁର୍ବଳତା କିନ୍ତୁ ସେ ତାକୁ ହିଁ ବନ୍ଦ କରିଦିଅନ୍ତି।
ସେମିତି ଥାଆନ୍ତି ଗୋଟେ ଗୋଟେ ଘର ଆଉ ଆଉ ତମେ ତାହେଲେ ଦେଖିଛାହିକି ବା ଆଉ ଆଉ ଯଉଠି ଇ
ସେଇଟା ତ ଜାଣି ହବନି ସେଇଟା ତ ଗୋଟେ କଥା ହଉଛି ସବୁ ଆଡୁ ତ ଆମେ ବେଷ୍ଟ ପାଇବାନି ନା। ଯାହାହେଲେ କିଛି ନା କିଛି ଟିକେ ଇଏ ରହିବ ଯେତେ ଆମେ ହଁ ସେଇଟା ତ ଦେଖ ଦେଖିକି ବୁଝିକି ଆମ ଘରେ ତ କହୁଛନ୍ତି ଖାନା ମୁଁ ଆଉ କୋଉଠି କଣ କହିବି? ମୁଁ ଏବେ ଅନମାରଡ ଅଛି ଘରେ କହୁଛନ୍ତି ମ୍ୟାରେଜ ପରେ ତୁ ଛାଡିଦବୁ ମାନେ କାଇଁ ମୋ ଶାଶୁ ଘରେ ଯଦି ଖାଉଥିବେ ମୁଁ ଖାଇବିନି ନାଇଁ ଶାଶୁଘରେ ଖାଇଲେ କଣ ଛାଡି ଦବୁ ଘରର ବୋହୂ।
ମୁଁ କି କଥା ହେଲା ବୋଲି ଛାଡ଼ି ଛାଡି ଦେବି।
ଏଇଆ ହଉଛି କଥା ଆଉ ଦେଖିବା ପାଇଁ ପଡିବ ଯଦି ଶାଶୁ ଘରେ ଖାଉନଥିବେ ତାହେଲେ ଖାଇବିନି। ଆ ଖାଉଥିବେ ଯଦି
ନା ଯୋଉଠି-ଯୋଉଠି ଖାଉଥିବେ ସେଇଭଳିଆ ଦେଖିକି ବାହା ହବ।
ସେଇଟା ତ ଭାଗ୍ୟ ଶଳା ଆଜିିକାଲି ବା ପ୍ରାୟ ଘରେ ତ ଖାଉନାହାନ୍ତି ତାପରେ ଆମର ବ୍ରାହ୍ମଣ ଘର।
ଏ ହଁ ତମ ଆରେ ତମର ପା ବ୍ରାହ୍ମଣ ଆଇଁଷ କେମିତି ତମେ ଖାଉଛ?
ନା ନା ଆମେ ଆଇଁଷ ଖାଉ କିଛି ନାହିଁ ବାକି ଆମର ଘରେ ବୋହୁ ମାନେ ଖାଆନ୍ତିନି।
ଅହୋ ତାଲେ ତମର ବି ତ ବ୍ରାହ୍ମଣ ଘରେ ବାହାଘର ହବ।
ହଁ ବ୍ରାହ୍ମଣ ଘରେ ହବ ପରା।
ତାହେଲେ ତମେ ବି ତ ଖାଇବନି?
ସେଇଟାପରା ସବୁଠୁ ବଡ ଟେନସନ୍ ନାଁ ଆମର ଅଛି ବହୁତ ଖାଉଛନ୍ତି ଆଜିିକାଲି ମାନୁନାହାନ୍ତି। ମାନେ ବହୁତ ଘର ଅଛନ୍ତି କି ତାଙ୍କର ଖାଉଛନ୍ତି, ସେମିତି ଘର ଯଦି ମିଳିଗଲା ତାହେଲେ ଖାଇପାରିବି ଆଉ ଯଦି ସେମିତି ଘର ନ ମିଳିଲା ତାହେଲେ ସଇଲା ଖାଇବ୍ କଣ, ପୁରା ଲାଇଫ୍ ଗଲା ଆଉ, ହ। ଭାଗ୍ୟ ତ ସବୁ କିଛି କରିବା ଆଉ। ଆପ ଆପଣଙ୍କୁ ସବୁ ଭଲ ମିଳିଚି ନା?
ଆରେ ମୋରଟା ଲଭ୍ ମ୍ୟାରଜ୍ ବା।
ଆଚ୍ଛା ଲଭ ମ୍ୟାରେଜ କରିଚନ୍ତି? ଭଲ ଆଉ, ଏମିତି ଲଭ୍ ମ୍ୟାରେଜ୍ କରିବା ପ୍ରକୃତରେ ଆଜିକା ଦୁନିଆରେ ଭଲ। ନିଜ ଇଚ୍ଛାରେ, ଖୁସିରେ ବଞ୍ଚି ପାରିବ, ହଁ ଚିହ୍ନି ଜାଣିକି ମ୍ୟାରେଜ୍ କରିବ, ଯାହା ବି ହଜବେଣ୍ଡ କୁ ଫ୍ୟାମିଲି ଯେମିତି ହେଲେ ହଜବେଣ୍ଡ ଟିକେ ସପୋର୍ଟ କରୁଥିବେ ଏମିତି ଆରେଜ୍ ମ୍ୟାରେଜ୍ ସେଇ ହଜଵେନ୍ଟ ଖାଲି ସବୁବେଳେ ଫାମିଲି ସପୋର୍ଟ ସବୁବେଳେ ଫ୍ୟାମିଲି ସପୋର୍ଟ କାହିଁକି ନା ଆରେଞ୍ଜ୍ ମ୍ୟାରେଜ୍ ହେଇଛି, ଥୋଡିନା ସେ ଆମକୁ ଚିହ୍ନିଥିଲେ ଆମେ ତାଙ୍କୁ ଚିହ୍ନିଥିଲେ?
ହଁ, ସେଇଟା ଟିକେ ଅଵାଗିଆ ଲାଗିବ ଚିହ୍ନ ନଥିବୁ ଜାଣନଥିବୁ।
ଟିକେ ଅନକମ୍ଫର୍ଟେବୁଲ୍ ଲାଗିବ। ଆଜିକା ଦୁନିଆରେ ଲଭ୍ ମ୍ୟାରେଜ୍ କରିବ ସବୁଠୁ ବେଷ୍ଟ।
ଆସ ଗୋଟେ ଲଭ୍ ମ୍ୟାରେଜ୍ କୁ ପୁଣି ରାଜି ହେଲେ ହବ ନା। ଘର ଲୋକ ତ ରାଜି ହେବନି।
ଘ ଲୋକ ତ ଠିକ୍ କଥା। ମୁଁ ତ ସେଥିପାଇଁ ଲଭ୍ ହିଁ କରେନି। କାହିଁକି ଘରେ ଲଭ୍ ମ୍ୟାରେଜ କୁ ମାନେ ଆମର ପସନ୍ଦ ଲଭ ତ ପସନ୍ଦ ନୁହଁ ମ୍ୟାରେଜ କଥା ଦୂରରେ ଥାଉ। ସେଥିପାଇଁ ତ ଆରେଜ ମ୍ୟାରେଜ କରି ବି ତାଙ୍କ ଉପରେ ସବୁ କିଛି ଛାଡି ଦେଇଛୁ ଷ୍ଟାର୍ଟିଙ୍ଗରୁ। ସିଏ ଆରେଞ୍ଜ ମ୍ୟାରେଜ ପାଇଁ ଆଣିଛନ୍ତି ବଟ୍ ମୋର ମନକୁ ଯାଉନି।
ହଉ ହଉ ତାହେଲେ ତମେ ରୁହ। ପରେ କଥା ହବା କେବେ ଆଉ ହଁ।